ହାଲୋ ଆଜ୍ଞା ନମସ୍କାର କେମିତି ଅଛନ୍ତି?
ହଁ ଆଜ୍ଞା ଭଲ। ଆପଣ?
ହଁ ଭଲ ଅଛି। ଆପଣଙ୍କ ଆଡ଼େ ତ ଗ୍ରୀଷ୍ମ ପ୍ରବାହ ଜୋର ହଉଥିବ ଆଉ। ଆଉ ସାରା ଦେ ସାରା ଓଡିଶାରେ ଗ୍ରୀଷ୍ମ ପ୍ର୍ରବାହ ଜୋର ସୋର ହଉଛି।
ନିହାତି ସାରା ଓଡିଶା ଏବେ ଚାଳିଶ ଡିଗ୍ରୀ ଉପରେ ରହିଛି।
ଆଶା କରୁଛି ଆପଣ ଭଲରେ ଥିବେ? ଯେ ଆମେ ଗୋଟେ। ସାଧାରଣ କଥା ହଉଚି ଯେ। ସୁଜନତା ହିଁ ପରିଚୟ। ଆମ ପାଖରେ କେତେ ଭଲ ଅଛି? ସେଇଟା ହିଁ ଆମର ଆଇଡେଣ୍ଟିକୁ ଜଜ କରେ। ଆ କଥା ହେଉଛି ଯେ ଛୋ ଛୋଟ ଛୋଟ ଯୋଉ ସୌଜନ୍ୟ ରହିଛି ଜଣଙ୍କୁ ଅନ୍ୟ ଜଣଙ୍କ ଠାରୁ ଭିନ୍ନ କରେ। ମାନେ ଆପଣ ଘରେ ବା ସାଧାରଣ ସ୍ଥାନରେ ଗୋଟେ ସଂଯମୀ ହେବା ସହ, ଉତ୍ତମ ଆଚରଣ ଜରୁରୀ ହେବା ଦରକାର।
ନିହାତି।
କିଭଳି ଭାବେ ଦେଖନ୍ତି ଏ ସବୁକୁ? ଆଉ ଏଇ ଯୋଉ ବ୍ୟବହାରିକ ଜ୍ଞାନ ଉପରେ ଆପଣଙ୍କର କଣ ନିଜର ଅ ଭ୍ୟୁ ଅଛି ବା ନିଜର ମତାମତ ଅଛି? ଟିକେ ଜଣାନ୍ତୁ।
ନିହାତି ଭାବେ। ଯେମିତି ଆପଣ କହିଲେ ଗୋଟେ ସଚେତନତା ହେବା, କି ନାଗରିକ ସ ସଚେତନତା ଯାହାବି ଆମର ସାମାଜିକ। ଦାୟିତ୍ୱବୋଧ ରହିଛି। ଛି। କିଛି ଲୋକ ଏମିତି । ଥାନ୍ତି କି ଯୋଉମାନଙ୍କର ଆ ଅଶିକ୍ଷିତ ଲୋକ କିଛି ଥାନ୍ତି। ଯୋଉମାନେ କିଛି ଜିନିଷ ଜାଣିିନଥାନ୍ତି। ମନ ଇଚ୍ଛା କାମ କରୁଥାନ୍ତି କିନ୍ତୁ, ଆଜିକାର ଶିକ୍ଷିତ ସମାଜରେ ଆମେ ସେମାନଙ୍କୁ କିଛି ଶିଖେଇବା ଦରକାର। ଯେମତି କି ଆମର ଗୋଟେ ସାଧାରଣ କଥା ଥାଏ, ଯେ ଟ୍ରାଫିକ ନିୟମକୁ ଆମେ ମାନେ ମାନିକି ଚାଲିବା ଦରକାର। ଆ ସର ସରକାରୀ ନିୟମାବଳୀ ଯାହାବି ଆମର ରହିଛି। ଆମେ ତାକୁ ପାଳନ କରିବା ଦରକାର ଏବଂ ଆ ଯେମିତି କିି ଆପଣ ଯେମତି ଜାଣିଥିବେ? ଅନ୍ୟମାନଙ୍କୁ ବଡ ମାନଙ୍କୁ ଗୁରୁଜନ ମାନଙ୍କୁ ସମ୍ମାନ କରିବା ଦରକାର ପ୍ରଥମେ। ଆ ଆ ଯେମିତି ଆମେ ଅଛନ୍ତି ଯେ ଗୋଟେ ବାହାର ଜାଗାରେ ଅଛନ୍ତି। କିଛି ବଜାର କି ମାର୍କେଟରେ ଅଛନ୍ତି, ତ ଆମେ ସାଧାରଣ ସ୍ଥାନରେ ଯଦି କି ଜୋର ପାଟି କରି ନ କଥା ହେବା, ମାନେ ତା ବଦଳରେ ଆମେ ଯଦି କିଛି ଧୀର କଥା ହୁଏ ସମସ୍ତଙ୍କୁ ଭଲରେ। କିଛି ବୁଝାଇ ପାରିବା। ତ ସେଇଟା ଭଲ ହବ ବୋଲି ମୁଁ ମୋ ଦୃଷ୍ଟିରୁ କହିପାରିବି।
ଠିକ ଅଛି। ସେଇଭଳିଆ ଏବେ ମୁଁ ବି ଗୋଟେ କିଛି କଥା ଆପଣ ଙ୍କୁ ଏକ୍ସପେରିଏନସ ସେୟାର କରୁଛି। ଯଦି ଆପଣ ମାନେ ଗେଟ କୌଣସି ପ୍ରକାର ଗେଟ ପାରିଉଛନ୍ତି? ମାନେ ଗେଟ୍ ମାନେ ଗେଟ ଟା କୁ। ଖୋଲିକି ଆସୁଛନ୍ତି? ଆପଣ ପଛରେ କେହି ଆସୁଛନ୍ତି ଯଦି? ଯଦି? ତ ନିଜେ ଯିବା ପରେ, ତୁରନ୍ତ କବାଟ ଛାଡିଛନ୍ତି। ଆପଣ ଗଟରେ ଆସନ୍ତୁ ଲିଫ୍ଟ ରେ ଆସନ୍ତୁ? କି ଯୋଉଥିରେ ବି ଆସନ୍ତୁ? ଆପଣ ସାଙ୍ଗେ ସାଙ୍ଗେ ହଠାତ୍। ଛାଡି ଦିଅନ୍ତୁ ନିଜେ ଆସିଲେ ଆପଣ ଛାଡିବେ ସେମିତି କରନ୍ତିନି? ତା ପଛରେ ଥିବା ବ୍ୟକ୍ତି ଙ୍କ ପ୍ରତି ଗୋଟେ ସୌଜନ୍ୟ ଦେଖାନ୍ତୁ ଆପଣ ଗେଟ୍ କୁ ଧରି ରୁହନ୍ତୁ ପାଞ୍ଚ ମିନିଟ୍ ଅପେକ୍ଷା କରନ୍ତୁ। ଏଇଟା ଦେଖିଲି ଆପଣଙ୍କ ର ସୌଜନ୍ୟତା ଦେଖେ ଦେଖାଦବ ଆଉ ଅନ୍ୟ ଜଣକୁ ଅନ୍ୟ ସହ ଅନ୍ୟ ଜଣଙ୍କ ସହିତ। କିମ୍ବା ଆଉ କାହାକୁ ଆପଣ ସାହାଯ୍ୟ ବଢେଇଲେ କିମ୍ବା କୌସ କୌଣସି ଜାଗାରେ କିଏ ଠିଆ ହେଇଛି କୌଣସି ସାହାଯ୍ୟ ଦରକାର ପଡୁଛି ଆପଣ ତା ପାଖକୁ ଯାଇ ପଚାରୁଛନ୍ତି କଣ କିଛି ଆବଶ୍ୟକତା ଅଛି ନାହିଁ ଆପଣଙ୍କ ଗୋଟେ ସୌଜନ୍ୟ। ତାର ପରିଚୟ ପ୍ରଦାନ କରୁଛି ତା ସହିତ ଆପଣ-ଅ-ଅ ଅ ପାଞ୍ଚ ଦଶ ମିନିଟ ବିଳମ୍ବ-ମ୍ବ କଲେ ଚଳିବ। କିଛି କ୍ଷତି ଘଟିବ ନାହିଁ। କିନ୍ତୁ ଆପଣ ଆଉ ଜଣଙ୍କୁ ଯେତେବେଳେ ବଦାନ୍ୟତା ଦେଖଉଛନ୍ତି ଯେତେବେଳେ ସୌଜନ୍ୟତା ଦେଖଉଛନ୍ତି। ସେତେବେଳେ ଆପଣଙ୍କୁ ସେଇଠି ଆଉ ଆପଣଙ୍କ ବ୍ୟକ୍ତିତ୍ଵରେ ଆଉ ଦଶ ଗୁଣ ଅ ଅଧିକ ଆଡ ହୋଇଯାଉଛି। ଜଣେ ଦୁଇ ଜଣଙ୍କ କଥା ମଝିରେ ଆପଣ କଥା ହୁଅନ୍ତୁ ନାହିଁ ଆପଣ ଦି ଜଣ କଥା ହଉଥିବେ ସେ ଭିତରେ କଥା ହେ ହେବାର ଆବଶ୍ୟକତା ଆମ ଭିତର ନାହିଁ। କଣ ପାଇଁ ନା-ଆ-ଆ ଯଦି ଆପଣଙ୍କର। ମତ ଦେବାର ଆବଶ୍ୟକତା ହେଲା ଆପଣଙ୍କୁ କହିବାର ଆବଶ୍ୟକତା ଅଛି। ଆପଣ ମତ ଦେବାର ଆବଶ୍ୟକ ତା ନାହିଁ ଆପଣ ସେଇଠି ନିରବ ରହିବାର ଆବଶ୍ୟକତା ଯେମିତି ଏଇଟା ଗୋଟେ ଆମର ଗୋଟେ ସୁଜନତା।
ହୁଁ।
ଆମେ ଯଦି ଯେତେବେଳେ ଟ୍ରାଭେଲ କରୁଛେ ବା ଯାତ୍ରା ସମୟ ମାନେ ଯାତ୍ରା କରୁଛେ ସେ ସମୟରେ ଗୋଟେ ସାର୍ବଜନୀନ ଗାଡି ଟା ଆମେ ସର୍ବସମ୍ମତ ଲୋକ ଭାବେ ଯାଉଚି। ତ ଗାଡିରେ ବୟସ୍କ। ଥିବ ଥିବେ ଆପଣଙ୍କର ପୁରା ଛୋଟ ଛୋଟ କୁନି କୁନି ପିଲା ଥିବେ ସେତେବେଳେ କଣ କରନ୍ତୁ ଆପଣ ବୟସ ରୋଗଙ୍କୁ ଛାଡିଦବା ଦରକାର ଆବଶ୍ୟକତା ଅଛି କିଏ ଗୋଟେ ଗର୍ଭବତୀ ମହିଳା ଥିବେ ତାଙ୍କୁ ଛାଡିବାର ଆବଶ୍ୟକତା ଅଛି କିଏ ଗୋଟେ ଛୋଟ ଶିଶୁ ଥିବ ଆପଣ ତାକୁ କୋଳେଇ ଆଣିବା ଆପଣ ପାଖରେ ବସେଇବାର ଅଛି ଆବଶ୍ୟକତା ଅଛି।
ନିହାତି।
ଆପଣ ସର୍ବସାଧାରଣରେ ବ ଠିଆ ହେଇଛନ୍ତି ଆପଣ ସେ ସମୟରେ ସ୍ପିକର ଦେଇକି କଥା ହଉଛନ୍ତି। ଅଧିକ ବା ବଡ ପାର୍ଟିରେ କଥା ହଉଛନ୍ତି ତ ଏହାର କାରଣ ଦ୍ଵାରା ଆପଣଙ୍କ ପାଖରେ ଯୋଉ ଯୋଉ ଲୋକ ଗଟେ ଥିବ ସେ ସା ସାମାନ୍ୟ ଭାବେ ଡିଷ୍ଟର୍ବ ହବ। ସେମାନେ ଭାବିବେ ଅ ସଙ୍କୋଚ ଅମ ସୃଷ୍ଟି କରିବ ତ ଏଇ କିଛି ଜିନିଷ ସୁଜନତା ଆମ ସହିତ ରହିବାର ଆବଶ୍ୟକତା ଅଛି ତାପରେ।
ନିହାତି ତା ସହିତ ଆ ତା। ସହିତ ବି ଆମକୁ ଦରକାର ଯେମିତି ଆପଣ ଏବେ କହିଲେ କିଛିଟା ଗର୍ଭବତୀ ମହିଳା ଅଛନ୍ତି କି କିଛି ବୃଦ୍ଧ ବ୍ୟକ୍ତି ଅଛନ୍ତି। ଯୋଉମାନଙ୍କୁ ଆମେ ସାହାଯ୍ୟ କରିବା ଦରକାର, ତା ସହିତ ଯଦି ଆମେ ଏବେ ଯେ ଯଦି ବି ରାସ୍ତାରେ ଯାଉଛନ୍ତି। ଅ ତ ବହୁତ ଟ୍ରାଫିକ ଥାଉଛି ବହୁତ ଗହଳି ଥାଉଛି ଜନଗହଳି ସମ୍ପୂର୍ଣ୍ଣ ରାସ୍ତାରେ ମଧ୍ୟ ଯେତେବେଳେ ଗୋଟେ ଆମ୍ବୁଲାନ୍ସ ଯାଉଛି ସେଥିରେ କିଛି ଆ ରୋଗୀ ଅଛନ୍ତି ଯେଉମାନଙ୍କୁ ଜରୁରୀ କାଳୀନ ସେବା ଦରକାର ଥାଏ ସେମାନଙ୍କୁ ବି ଆମେ ଯଦି ଆମ ଅତି ଶୀଘ୍ର ହଉଛି ଲୋକମାନେ ଛାଡୁଛନ୍ତି ରାସ୍ତା କିନ୍ତୁ ଆ ଆଜି ପର୍ଯ୍ୟନ୍ତ ବି ସମସ୍ତେ ସେଇଥିପାଇଁ ସଚେତନ ହୋଇପାରିନାହାନ୍ତି। ସେମିତି ବି ଆଜି ପର୍ଯ୍ୟନ୍ତ ବି ସେଇଭଳି ଦୁର୍ଘଟଣା ଘଟି ଚାଲିଛି ସେଇ ଆମ୍ବୁଲାନ୍ସ ଭିତରେ ରହି ରୋଗୀ ତାର ନିଜ ଜୀବନକୁ ସେଇଠି ହିଁ ଆ ମାନେ ମୃତ୍ୟୁବରଣ କରିଥାଉଛି କିନ୍ତୁ ଆମକୁ ସେଇଟା ଟିକେ ଧ୍ୟାନ ଦେବାର ଅଛି ଯେ କିଭଳି ଭାବେ ଆମେ ଟିକେ ଜଲ୍ଦି ଅତି ଶୀଘ୍ର ସଚେତନତା ହେଲେ ଆ ସେଇ ରୋଗୀଟି ଟିକେ ଜଲ୍ଦି ଯାଇ ଆ ମେଡ଼ିକାଲରେ ପହଞ୍ଚି ପାରନ୍ତା ଏବଂ ସେ ଉ ତା ପାଇଁ କିଛି ସୁବିଧା ପ୍ରାପ୍ତ ହେଇପାରନ୍ତା ସେ ବଞ୍ଚି ଯାଇ ପାରନ୍ତା ତ ଆମେ ଯଦି ଏ ସେଇଟା ହଉଛି ଆମ ପାଇଁ ସବୁଠୁ ଜରୁରୀ ବ୍ୟବସ୍ଥା ଯେ ନିଜର ଆ ଆମ ଅ ମାନେ ମାନସିକ ଚିନ୍ତାଧାରାକୁ ଟିକେ ପରିବର୍ତ୍ତନ କରିବା ଦରକାର ଅନ୍ୟମାନନଙ୍କ ପ୍ରତି ଟିକେ ଅ ସହନଶୀଳତା ଭାବ ଆଣିବା ଦରକାର।
ନିଶ୍ଚିତ ଭାବେ ଆପଣ ଯୋଉ ଯୋଉ କଥା କହିଲେ ଆମ୍ବୁଲାନ୍ସ କଥା କହିଲେ ସେ ଆମ୍ବୁଲାନ୍ସ କଥାରେ ଅ ମୁଁ ମଧ୍ୟ ଯୋଡିବି ଯେ ଆମ୍ବୁଲାନ୍ସ କୋଉ ଭଳି ଭାବେ ଏ ଆମ୍ ଆମ ରାସ୍ତାରେ ଯାଉଥିବ ଏବଂ ଆମେ ବ କିଛି କିଛି ଲୋକ କଣ କରନ୍ତି ଗାଡି ବି ଛାଡନ୍ତି ନାହିଁ। କାରଣ ଆମ ପାଖରେ ପାଞ୍ଚ ଦଶ ମିନିଟ୍ ପାଇଁ ଧର୍ଯ୍ୟ ନାହିଁ। ଆମେ ନିଜେ ଚେଷ୍ଟା କରିବା ଆମେ ଶୀଘ୍ର କେମିତି ଯିବା ଆମେ ଶୀଘ୍ର ସବୁଦିନରୁ କେମିତି ବାହାରି ପଡିବା ।ଆମେ ହଠାତ୍ ଗୋଟେ ମାନେ ଗୋଟେ ବର୍ତ୍ତମାନ ତୈଳ ସଙ୍କଟ ଚାଲିଛି, ଆମେ ହଠାତ୍ ଯାଇକି କେମତି ତୈଳ ନିଜ ପାଖରେ ମହଜୁଦ କରିବା। ଆମ ପାଖରେ ନିଜ ଗାଡି ଭିତରେ ଫୁଲ କରିଦବା ଗୋଟେ ଏଇ ସଙ୍କଟା ଭିତରେ ଆମେ ଗତି କରୁଛୁ। ନା କୋଉ ଭଳି ଭାବେ ନିଜ କ କଥା ନିଜ ଚିନ୍ତା ଆମେ ଅଧିକ ବିଚାରକୁ ଆଣୁଛୁ ତା ଛଡା, ସେ ସମୟରେ କଣ ହଉଛି ନା ଆମେ ଅଲଗା ପରିସ୍ଥିତିକୁ ସମୀକ୍ଷା କରିପାରୁନୁ ।ସାମାଜିକ ପରିସ୍ଥିତିକୁ ସମୀକ୍ଷା କରିପାରୁନୁ, ଅ ଅଲଗା ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ଆମେ ଜାଣିପାରୁନୁ ବୁଝିପାରୁନେ ଆମର କର୍ତ୍ତବ୍ୟ ଅନ୍ୟ ପ୍ରତି କଣ ରହିଛି ତାକୁ ବି ଆମେ ହୃଦଙ୍ଗମ କରିପାରୁନୁ। ନିଶ୍ଚିତ ଭାବରେ ତାର ଗୋଟେ ଆବଶ୍ୟକତା ରହିଛି। କାରଣ ଯେତେବେଳେ ଆମେ ଯେତେବେଳେ ଆମେ ଗୋଟେ ଅଲଗା ମାନେ କାହାକୁ ସମୟ ଦେବାକୁ ଚେଷ୍ଟା କରିବା ଆମେ ଅଲଗା ସମାଜର ଗତିଶୀଳରେ କାମ କରିବା ତେବେ ନିଶ୍ଚିତ ଭାବେ ଆମକୁ ଏଟା ଫଳପ୍ରସୁ ହବ ଆମେ ବାହାରେ ସ୍ପ୍ଲିଟ କରୁଛୁ ବାହାରେ ସ୍ପ୍ଲିଟ୍ କରିବା ଭୁଲ ଜିନିଷ କିନ୍ତୁ ଆମେ ବାହାରେ କରୁଛେ ବାହାରେ ଆବର୍ଜନା ପକଉଛେ ଆ ଆପଣ ଦେଖୁଥିବେ ନଈ ନାଳରେ ଆମେ ଯୋଉ ଧାର୍ମିକ ଜିନିଷ ଯାହା କହଲେ ନେଇକି ପକଉଛ ସେଇଟା କେତେ ଦୂର ଠିକ? ସେଇଟା ଗ୍ରହଣୀୟ ନୁହଁ, ଆବର୍ଜନା ହଉଛି ନଦୀ ଗୁଡ଼ା ର୍ଜନା ହଉଛି ନଷ୍ଟ ହଉଛି ଏବଂ ନିଶ୍ଚିତ ଭାବେ ଏଇ ଛୋଟ ଛୋଟ ଜିନିଷ ଗୁଡାକୁ ଆମେ ଧ୍ୟାନ ଦେବାକୁ ପଡିବ ଗୁରୁତ୍ୱ ଦବାକୁ ପଡି
ନିହାତି ଭାବେ ମୁଁ ବି ଆପଣଙ୍କ କଥାରେ ଏକମତ ହେବି। ଯେ ପ୍ରଥମତଃ ଆମକୁ ସ୍ଵଚ୍ଛତା ରକ୍ଷା କରିବା ଉଚିତ ଯେମିତିକି ଆମ ଚାରି ପାଖରେ ବା ସାଧାରଣ ସ୍ଥାନରେ କୌଣସି ଆବର୍ଜନା ନ ଫେଙ୍କିବା, କାହିଁକି ନା ଯେମିତି ଆପଣ କହିଲେ ନଦୀ ନାଳରେ ଯାହାବି ଆମର ପଡୁଛି ସେ ତ ଖରାପ ହଉଛି ନଦୀ ନାଳ ଯଦି ବି ଆମେ ରାସ୍ତାଘାଟରେ କିଛି ଆମେ ଅଳିଆ ଆବର୍ଜନା ପକଉଛନ୍ତି ତ ତାକୁ ଅ କିଛି ପଶୁପକ୍ଷୀ ଗାଈ ଗୋରୁ ମାନେ ଖାଇବି ସେମାନେ ତାଙ୍କ ବାଧା ପ୍ରାପ୍ତ କ ପାଉଛନ୍ତି ଜୀବନରେ କିଛି ଜଣ ବି ତାଙ୍କ ମାନେ ମରି ବି ଯାଉଛନ୍ତି। ତ ଆମେ ଚେଷ୍ଟା କରିବା ପ୍ରଥମେ କେମିତି, ଆମେ ସ୍ୱଚ୍ଛତା ରକ୍ଷା କରିପାରିବା ଆମ ସମାଜରେ ତା ସହିତ ପ୍ରଥମେ କୁହାଯାଇଛି ।ଯଦି ଆମେ ଆମ ସମାଜ ଦିନକୁ ଦିନ ଶିକ୍ଷିତ ହେବାରେ ଲାଗିଛି, ଶିକ୍ଷିତ ସହିତ ଆମେ ଆମ ମାନସିକ ଚିନ୍ତାଧାରାକୁ ମଧ୍ୟ ଟିକେ ଅ ଆଗକୁ ନେବା ଦରକାର ଯେ କେବଳ ଶିକ୍ଷିତ ହେବା ଏଇ ନୁହେଁ କି କେବଳ ପାଠ ପଢିବା ତାହାକୁ ନେଇ କିଭଳି ଭାବରେ ଆମ ସମାଜରେ ଅ ତାହା ଅନ୍ୟ ମାନଙ୍କ ପାଇଁ ଉପଯୋଗୀ ହେଇପାରିବ ଉପକାରୀ ହେଇପାରିବ କିଭଳି ଭାବରେ ସମସ୍ତେ ଏହାର ଅ ଲାଭବାନ ହେ ଗୋଟେ ଜିନିଷର ଯେମିତି କି ଆପଣ ଦେଖନ୍ତୁ କିଛି ଖାଇବା ଜିନିଷ ଲୋକ କିଣୁଛନ୍ତି ଫିଙ୍ଗି ଦଉଛନ୍ତି କିନ୍ତୁ ଆଉ କିଛି ଲୋକ ଅଛନ୍ତି ଖାଇବା ପାଇଁ ପାଉନାହାନ୍ତି ତ ମୋ କହିବା କଥା ହଉଛି ଯଦି ଆମେ ଅଧିକ ଜିନିଷ କିଣି ଫିଙ୍ଗିବା କାହିଁ ସେଇ ଖାଇବା ଜିନିଷକୁ ଯଦି ଯି ଆମ ପାଖରେ କିଛି ବଳି ଯାଉଛି କିଛି ଲୋକଙ୍କୁ ନେଇକି ବାଣ୍ଟି ଦେଲେ ବି ସେମାନେ ଖାଇପାରନ୍ତି ଆଜି ବି କିଛି ଲୋକ ଅଛନ୍ତି କିଛି ପିଲା ଅଛନ୍ତି ରାସ୍ତାରେ ବୁଲିବା ବୁଲି ବୁଲି ଖାଇବା ମାଗୁଛନ୍ତି କିନ୍ତୁ ପାଉନାହାନ୍ତି ତ ଯଦି ଆମେ ଯଦି ଖାଇବାକୁ କିଛି ଦେଇପାରିବା ସେ ଲୋକଟି ସେଇ ମୁଠାଏ ଭ ତାପରେ ବି ତା ପେଟ ଶାନ୍ତି ହେଇଯାଏ, ତ ଆମର ଫାଷ୍ଟ ହଉଛି ପ୍ରଥମ କଥା ଯେ ମାନସିକ ଚିନ୍ତାଧାରାକୁ ଆମେ ଅ ଅ ଆଗକୁ ନେବା ଦରକାର। ଆଉ ନିହାତି ଯେ ସମାଜର ପ୍ରଥମେ ତ ମାନସିକ ଚିନ୍ତାଧାରାକୁ ଆମେ ବଢେଇଲେ ଆମ ସମାଜର ମଙ୍ଗଳ ହବ ଏବଂ ଅନ୍ୟମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଯେମିତି ପ୍ରଥମେ ଆମେ ନିଜକୁ ସବୁବେଳେ ନିଜ ପ୍ରତି ସ୍ୱାର୍ଥପରତା ଦେଖେଇବା ଭଲ ନୁହେଁ ।ନିଜର ଲାଭ ସେତେବେଳେ ହବ ଭଗବାନ ଥାଆନ୍ତି ଯେତେବେଳେ ଆମେ ଅନ୍ୟ ମାନବର ସେବା ହିଁ ମାଧବର ସେବା ଯେମିତି ଆମର ରହିଛି ତ ଆମେ ଅନ୍ୟ ମାନଙ୍କର ଯଦି ଆମେ କିଛି ଉପକାର କରିଥାଉ ଭଗବାନ ବି ଆମର ଉପକାର ନିହାତି ଭାବରେ କରିବେ ତ ମୁଁ ଚାହିଁବି ସମସ୍ତଙ୍କ ପାଇଁ ମଧ୍ୟ ଆମେ ସେଇ ସାମାଜିକ ଦାୟିତଵ ମଧ୍ୟ ନିଜେ ଅବଲମ୍ବନ କରିବା ଦରକାର ଯଦି ଆମେ ଅ ଯେମିତି ବିନ୍ଦୁ ବିନ୍ଦୁ ପାଣି ଚୋପାରୁ ଗଡା ହୋଇଛି ସମୁଦ୍ର, ସେମିତି ଜଣେ ଜଣେ ନାଗରିକଙ୍କର ସହାୟତାରେ ଆମେ ପୁରା ଭାରତକୁ ବା ପୁରା ବିଶ୍ଵକୁ ଆମେ ବଦଳେଇ ପାରିବା ଏବଂ ସମ୍ପୂର୍ଣ୍ଣ ଭାବେ ଅ ଶୃଙ୍ଖଳିତ ଏବଂ
ମାନବ ସମାଜ କୋ ଶୃଙ୍ଖଳିତ କରିପାରି ନିଶ୍ଚିତ ଭାରେ ସୃଜନତା ହିଁ ଗୋଟେ ଗୋଟେ ପରିଚୟ ମଧ୍ୟ ଆମର ଗୋଟେ ଭାବନା ଗୋଟେ ଚିନ୍ତାଧାରା ଏଇ ଚିନ୍ତାଧାରାରେ ଆମକୁ ଆଗକୁ ବଢିବାକୁ ପଡିବ। ଗୋଟେ ଉନ୍ନତ ଭବିଷ୍ୟ ତ ଉନ୍ନତ ଭାରତ ସାମଗ୍ରୀ କି ବିକାଶ କଥା ଯଦି ଆମେ ଚିନ୍ତା କରିବା ତେବେ ନିଶ୍ଚିତ ଭାବେ ଆମକୁ ଏ ସିଭିକସେନ୍ସକୁ ବା ସୁଜନତାକୁ ସୌଜନ୍ୟ ଭାବେ ଆମକୁ ଗଢି ତୋଳିବାକୁ ପଡିବ ଏବଂ ଆ ଉପରେ ଧ୍ୟାନ ଦବାକୁ ପଡ଼ିବ। ଏହାର ଉତ୍କର୍ଷତା ପାଇଁ ଆଉ ନିଶ୍ଚିତ ଭାବେ ଆପଣଙ୍କର ଆଲୋଚନା ଗୋଟେ ବୋହୁତ ସୁନ୍ଦର ଲାଗିଲା ଆପଣ ବୋହୁତ ଭଲ ଭଲ କଥାବାର୍ତ୍ତା ମଧ୍ୟ କହିଲେ। ଏବଂ ବହୁତ ଆଲୋଚନା ମଧ୍ୟରେ ବୋହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ମଧ୍ୟ ଆଲୋଚନା କଲେ। ତୋ ଭଳି ଆପଣଙ୍କୁ ବୋହୁତ ବୋହୁତ ଧନ୍ୟବାଦ ଆଜ୍ଞା।